ହାଲୋ। ହାଲୋ। ହାଲୋ।
ହଁ ହାଲୋ ହଁ ସୁଭିଲା ହାଏ କେମତି ଛ।
ହଁ ଭଲ ଅଛି ତମେ?
ହଁ ମୁଁ ବି ଭଲ ଅଛି।
କଣ କରୁଚ?
ମୁଁ ବସିଛି ଏମିତି। ତମେ?
ମୁଁ ବି ସେଇ ବସିଥିଲି ଆଉ।କଲରେ କଥା ହଉଥିଲି ଆଉ।
ଆଚ୍ଛା, ଆଉ ଖାଇବା ସରିଲାଣି ଖାଇବା ପିଇବା।
ହଁ ସରିଲାଣି। ତମର?
ହଁ ମୁଁ ଦଶଟାରେ କରିବି।
ଓହୋ ହଉ। ଆଉ
ଆଉ କଣ?
ପଢାପଢି ଚାଲିଚି?
ହଁ ପଢାପଢି ତ ଚାଲିଚି।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
ହଁ ଏମତି ପଢ଼ାପଢ଼ି ଚାଲିଚି ଏବେ ଘରେ ଅଛି ଛୁଟିରେ।
ଛୁଟିରେ ଅଛ ହଷ୍ଟେଲରେ ରୁହନ୍ତି କି?
ହଁ ବାସ୍।
ବାହାରେ।
ହୁଁ।
ହଷ୍ଟେଲ ଲାଇଫ କଥା କୁହ ତାହେଲେ। ମୁଁ ବି ତ ହଷ୍ଟେଲରେ ଥିଲି।
ଆଚ୍ଛା ହଷ୍ଟେଲ ଆଚ୍ଛା ତୁ କଣ ପଢୁଥିଲୁ?
ମୋର ଗ୍ରାଜୁଏସନ ସରିଲା।
ଆଚ୍ଛା।
ହୁଁ।
ମୋର ଚାଲିଛି ବିଟେକ୍। ଉଁ। ତ ହଷ୍ଟେଲ ମୁଁ ଏବେ ଗାଁରେ ଅଛି ଘରେ।
ହୁଁ ହୁଁ କୁହ ହଷ୍ଟେଲ ଲାଇଫ କଥା। ତମର କେମିତି କଣ ଚାଲିଚି ହଷ୍ଟେଲ ଲାଈଫ୍?
। ହଷ୍ଟେଲ ଲାଇଫ ସେମିତି ଆଉ ଖାଇବା ନେଇକି ବନା ଖା ଚାଲ। ନିଜ କାମ ନିଜେ କର।
ହୁଁ ସାଙ୍ଗ ସାଥି?
ସାଙ୍ଗସାଥି କଣ ହଷ୍ଟେଲ ରେ ହଷ୍ଟେଲ ରେ ସାଙ୍ଗସାଥି ସେମିତି ଆଉ ରୋମାଣ୍ଟିକ ତିକ ଆ ସେତିକି ଆଉ। କା ସହିତ ଏତେ ମିଶେ ନା। ପିଲା ଦେଖିକି ମିଶିବା କଥା ।ନା ନା ସେମିତି ପିଲା ଦେଖିକି। ।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
ତ ଆଉ କଣ? ଆଜି ଦିନ କେମିତି ଗଲା?
ଦିନ ତ ଭଲ ତ କହିବିନି ଏତେ ବାକି ବର୍ଷା ହଉଛି ବାହାରେ ଘରେ ରହି ରହିକା, ଫୋନ ଦେଖି ଦେଖି ଯାଉଛି ଆଉ।
ଆଚ୍ଛା, ଖାଇଛନ୍ତି କଣ ଆଜି?
ମୁଁ ଖାଇଥିଲି ଚକୁଳି ପିଠା। ଆଉ ସୋୟାବିନ ତରକାରୀ।
ଆଚ୍ଛା ଭଲ କଥା।ଆଉ ପୁରୀ ଯାଇଛନ୍ତି କେବେ?
ହଁ ବହୁତ ଟାଇମ, ସବୁ ବର୍ଷଯାଏ।
ଆଚ୍ଛା, ରଥଯାତ୍ରା ପ୍ଲାନ୍ କଣ ଅଛି ଏବେ?
ନା ଏବେ ତ ନାହିଁ କୁଆଡେ ଯିବାର ଏ ଥରକତ ଯାଇ ହବନି। ଯାଇନି କେବେ ରଥାଯାତ୍ରା କୁ।
ରଥରେ ଯିବା ବି ସହଜ ନୁହେଁ ଏତେ।
ଏଇଠି ଆମ ଘର ପାଖରେ ହୁଏ ଭଲସେ, ଏଇଠି ଦେଖିବା ଆଉ।
ହଁ ଭଲ କଥା ସେଇଠି ଘର ପାଖରେ ହେଲେ ଘର ପାଖ ଦେଖିବ।
କାରଣ ରଥଯାତ୍ରା ଯିବାକୁ ହେଲେ ଷ୍ଟାମିନା ଦରକାର।
ହଁ ହଁ ସେଇଟା ତ ଠିକ କଥା। ଏତେ ଭିଡ ଭିତରେ ମାନେ ରଥଯାତ୍ରା ଟାଇମରେ ପୁରୀ ଯେତେବେଳେ ଯିବ ଯିବ ରଥଯାତ୍ରା ଟାଇମ ରେ ଭୁଲରେ ବି ଯିବନି।
ସେଇଆ ସତ କଥା। ଠାକୁର ଦେଖିବା ଠିକ କଥା ଯେ, କିନ୍ତୁ ରଥଯାତ୍ରାରେ ଯିବାକୁ ହେଲେ ଏ ଯୋଉ କୁହନ୍ତିନି ଯେ କହିଲି ଷ୍ଟାମିନା ଦରକାର ନହେଲେ ରଥ ଦେଖିବା ଆଗରୁ ଠାକୁରଙ୍କୁ ଦେଖିବା ଆଗରୁ ସମ ଯାଇ ପଳେଇଥିବ ଉପରକୁ।
ଆଚ୍ଛା। ହୁଁ। ହଁ ସେଇଟା ତ ଠିକ କଥା ଏତେ ଭିଡ କୋଟି କୋଟି ଲୋକ ସେଇଠି।
ମୋ ଭାଇ ମାନେ ଯାଆନ୍ତି ସେମାନେ ଧସି ଧାସି ହେଇ ଯାଆନ୍ତି। ସେମାନେ କୁହନ୍ତି ତୁ ଗଲେ ମୁଁ ତ ଏକରେ ଛୋଟିଆ ଟା ମତେ ରହିପାରିବିନି ଆଉ।
ସେଇଆ ତା ଦେହରେ ସଫା କିସନ ଯେତେ। କି ଚଢି ଚଢି ଯାଉଥିବ। ମତେ ଭାରି ଡର ସେଇଥିପାଇଁ ମୁଁ କିନ୍ତୁ ନୀଳାଦ୍ରି ବି ଯେ ଯାଇଛି। ନୀଳାଦ୍ରି ବି ଯେ ଦେଖି
ବିଜୟ ମୁଁ ବି ଦେଖିଛି ନୀଳାଦ୍ରି ବିଜୟ ମୁଁ ଦେଖିଛି। ସୁନାବେଶ ଟାଇମରେ ଯାଇଥିଲି। ଯେତେବେଳେ ରଥ ଉପରକୁ ଛାଡୁଥିଲେ।
ହୁଁ, ହୁଁ, ହୁଁ, ମୁଁ ବି ରଥ ଉପରକୁ ଯାଇଚି।
ଉଁ ଭୟସ ଆସୁନି ହାଲୋ।
ହଁ ମୁଁ କହିଲି ମୁଁ ବି ଯାଇଛି ରଥ ଉପରକୁ ସେ ଟାଇମ ରେ ଯେତେବେଳେ ଛାଡୁଥିଲେ।
ହଁ ସେ ସେଇ ଟାଇମ ରେ ମାନେ ମତେ ଚାପି ଦେଇଥିଲେ ଏତେ ଜୋର ମୋର ଅବସ୍ଥା ଖରାପ ହେଇଯାଇଥିଲା। ହଁ ତ ମୁଁ ସେଇ ଦିନଟାରେ ଭାବିିକ ମୁଁ ଭୁଲରେବି ଭିଡ ଟାଇମ ରେ କେବେବି ପୁରୀ ଆସିବିନି।
ସେଇଆ।
ହଉ ଏମିତିରେ ବି ଆମ ଘର ପାଖରେ ବହୁତ ଗୋଟେ ବଡ ଜଗନ୍ନାଥ ମନ୍ଦିର ହେଇଚି।
ହୁଁ ହୁଁ।
କି ବର୍ଷ ଯିବି ରଥ ଟା ଆଣ ଆମେ ରଥ ଦେଖିବା ପାଇଁ ରଥଯାତ୍ରା ଦେଖିବା ପାଇଁ
ହଁ ଘର ପାଖରେ ହଉଚି ବଢିଆ ଦେଖିବା ବେଟର।
ହଁ ଘର ପାଖରେ କିଛି ଅସୁବିଧା ନାହିଁ ଦେଖିବା।
ହୁଁ। ନୀଳାଦ୍ରିବି ଯେ ମତେ କିନ୍ତୁ ବହୁତ ଭଲ ଲାଗେ ଦେଖିବାକୁ ମାନେ ଠାକୁର ପୁରା ପହଁଣ୍ଡି ପହଁଣ୍ଡି ହେଇକି ଆସନ୍ତି ହଁ।
ଯୋଉ ସେମାନେ ଯାଇକି ସେ ସିଂହ ଦବାରରେ ଠିଆ ହେବେ ଠାକୁର କୁକୁର ମାନେ ଆଉ ଅ ଲକ୍ଷ୍ମୀ ରୁଷିବେ ରସଗୋଲା ତାଙ୍କ ଭିତରେ ଝଗଡା ହବ ରସଗୋଲା
ସେଇ ପର୍ଟିକୁଲାର ସେଇ ଜିନିଷ ଟା ବେଶୀ ବଢିଆ ଲାଗେ।
ଭଲ ଲାଗେ।
ହଁ। ସେଇୟା ଆଉ।
ଆଉ କଣ ଆପଣ ଆଜ୍ଞା?
ମୁଁ କହିଲି ବର୍ଷା ହଉଚି ତମ ଆଡେ?
ବର୍ଷା ବହୁତ ହଉଚି ବହୁତ ବର୍ଷା ହଉ ଏବେ ଟିକେ ଛାଡିଛି ମାଗି ବର୍ଷା ହୋଉଥିଲା। ହୁଁ।
ତ ପୁରୀ କୁ ଛାଡିଲେ କୋଉ ଜାଗା ଅଛି ଆପଣଙ୍କୁ ଯିବା ପାଇଁ ବୋହୁତ ଭଲ ଲାଗେ।
ଟୁରଷ୍ଟ ପ୍ଲେସ ତ
ପୁରୀକୁ ଛାଡ଼ିକି।
ହୁ ହାର ହ ସମ ଓଡିଶାରେ ତ ବୋହୁତ ଜାଗା ଅଛି ଯାଇନି କୋରାପୁଟ ଯିବାର ଭଲ ଲାଗେ ସେ ଜାଗା ଟା। ଆ ଓଡିଶା ବାହାରେ ତ ବହୁତ ସାରା ଜାଗା ଅଛି। କିନ୍ତୁ କେରଳା ଏବେ ଟିକେ କଷ୍ଟରେ ଅଛି ଟିକେ ସେ। ସେଠାକୁ ଯିବା।
ହଁ ଖେଳିଲା ମତେ ଭଲ ସେଠି ପୁରା ସବୁ ଗ୍ରୀନ୍ ଗ୍ରୀନ୍ ହଉ ସେଠି ମୁଁ ଦେଖିଛି କିଛି କିଛି ଦେଖିଛି ଅ ଇନଷ୍ଟାଗ୍ରାମ ହଉ କି
ହୁଁ ହୁଁ।
ଓଡ଼ିଆରେ ହଉ ସେ ସବୁ ଭିଡିଓ ଦେଖିଲେ ମତେ ଭଲ ଲାଗେ। କି ନାଇଁ କେରଳା ବି ଯିବା କଥା।
ଯାଉଛନ୍ତି ଏବେ ମୋଷ୍ଟ ଲି ସବୁ ତ। ଭଲ ସୁନ୍ଦର ଜାଗା ଟା ପୁରା। ହୁଁ।
ତ କେଳିଲ ତାହେଲେ ଯିବାର ଅଛି ଆଉ ବାକି ରହିଲା ଏମିତି କିଛି ଯେମିତି କି ଆପଣ ଚାହିଁଲେ ବି ଯାଇପାରିବେନି ଯାଇପାରୁନଥିବେ ସେମିତି କିଛି ଜା ତସ୍
କଣ କହିଲେ ଚାହିଁଲେ ବି
ମାନେ ଇଚ୍ଛା ଅଛି ଯିବା ପାଇଁ ଯେମିତିକି ଆପଣଙ୍କର ଡ୍ରିମ୍ ପ୍ଲେସ୍ ସେଇଟା କିନ୍ତୁ ଆପଣ ଯାଇପାରୁନଥିବେ। ବେ।
ଡ୍ରିମ୍ ପ୍ଲେସ ତ ଛୋଟ ବେଳୁରୁ ମତେ ଯିବାର ଥିଲା ପ୍ୟାରିସ। ପତା ନାଇଁ କଣ ଭାବିକି ମୁଁ ଭାବିଥିଲି ମୋର ସବୁବେଳେ ଇଚ୍ଛା ଥାଏ ଯେ ଏଇ ଆଇସ ସେ ଟାୱାରରେ ମତେ ବସିବାର ଅଛି।
ଆଚ୍ଛା ଆଚ୍ଛା।
ମାନେ ଛୋଟ ବେଳୁରୁ ପତା ନାଇଁ ମତେ ପ୍ୟାରିସ କଥା ଜଣା ବି ନଥିଲା ନା କୋଉ ଫୋନ ନା କୋଉ ଟିଭି। ବସ୍ ଶୁଣିଲି ପ୍ୟାରିସ କଥା ଦେନ୍ କପିବଗେରା ରେ ଫଟୋ ସବୁ ଆସେନି ଆଇଫିଲ ଟାୱାର ର ତ ତାପରେ ମୁଁ ରିସର୍ଚ୍ଚ ଚଲେଇଲି। ତା ଠୁ ମତେ ପ୍ୟାରିସ ଟା ବହୁତ ବଢିଆ ଲାଗିଲା।
ହଁ କପିର ଫଷ୍ଟ ରେ ଯୋଉ ତାର ଫ୍ରଣ୍ଟ ପେଜରେ ଥିବ ତାପରେ ବାକି ଆମର ଫୋନରେ ଯେତେବେଳେ ୱାଲ ପେପର ଥିବ ସେତେବେଳେ ତାର ବି ଫ୍ରଣ୍ଟ ରେ ଏ ପ୍ୟାରିସର ଟାୱରଟା ଥାଏ ଯୋଉଟା। ହଁ ତ ସେଠୁ ଇଚ୍ଛା ହୁଏ ଯିବା ପାଇଁ ଟାୱାର।
ହଁ ମୁଁ ହଁ ଛୋଟବେେଳରୁ। ସେଇଟା ଆଉ ସ୍ୱିଜରଲାଣ୍ଡ କହିବାକୁ ଗଲେ ଡ୍ରିମ ପ୍ଲେସ ମାନେ ସେତିକି ସକ୍ସେସଫୁଲ ହେଲି ତାହେଲେ ଯିବ। ଯିବାର ଅଛି କି ଇଣ୍ଡିଆରେ ତ ବହୁତ ଭଲ ଭଲ ଜାଗା ଅଛି ସେଟା ଆଗ ସରୁ।
ହଁ ଆଗେ ଇଣ୍ଡିଆ ବୁଲି ସାରିଲେ ତାପରେ ଯାଇକି। ତାପରେ ବାହାରକୁ ଯିବ। କଣ୍ଟ୍ରି ବାହାରକୁ ଆଉ କଣ କୁହନ୍ତୁ?
ବୁଲିବାକୁ ତ ଭଲ ଲାଗୁଥିବ ଟ୍ରାଭେଲିଂ
ହଁ ସେଇଟା ତ ସମସ୍ତଙ୍କର ଇଏ କି ନାଇଁ, ଯାହାବି ଅଛି ଜୀବନ ଯେମିତି ଯାଉ, ଜୀବନଟାକୁ କେମିତି ଏନଜୟ କରିବାର ଅଛି । ସେମିତି ବୁଲିବାର ଅଛି ଏନଜୟ କରିବାର ଅଛି, କାହିଁକି ନା କଣ ଅଛି ଘରେ ବସି ଖାଇ ପିଇକି ସମସ୍ତେ ତ ରହୁଛନ୍ତି । ମଣିଷ କଣ? ପଶୁ କଣ? ଖାଉଛନ୍ତି, ପିଉଛନ୍ତି, ରହୁଛନ୍ତି ସେଟା ସମସ୍ତେ କରୁଛନ୍ତି ।
ମୋ ଭଳିଆ ମୁଁ ଟ୍ରାଭେଲିଂ ମୋତେ ପସନ୍ଦ କିନ୍ତୁ ମୁଁ ହଉଛି ଭୁମିଟିଂ ପରସନ ମୋର ବା
ଆଛା ଆଛା। ଓ ହଁ ସେଇଟା ତ ଗୋଟେ ବହୁତ ବଡ ପ୍ରୋବ୍ଲେମ୍ ।
ଏବେ ଟିକେ ଟିକେ ପ୍ରାୟତଃ କମିଲାଣି ବଟ ଫିର ବି ବାନ୍ତି ଫାନ୍ତି ମୋର ହବାର କଥା ହବ । ବ
ହ ସେଇଟା ହୁଏ, ଜଣେ ଜଣଙ୍କର ହୁଏ । ମୋର ନାଇଁ, ମୁଁ ସବୁଥିରେ ଟ୍ରାଭେଲ କରିପାରିବି ଇଜିଲି ।
ଲକି ଜାଣିଚନା, ଏଇ ଜିନିଷ ହେଲା ଆମେ ବୁଲିବି କରମା ଠିକ ସେ
ହଁ ସେଇଟା ତମେ ଦେଖିବ ବାନ୍ତି କରିକ ତମେ ଟାଇଏଡ ହେଇଯାଇଥିବ ଆଉ କଣଟା ବୁଲିବ? ଏନର୍ଜି ହି ନଥିବ ତମ ପାଖରେ
ହୁଏ ଯେ କିନ୍ତୁ ଯେତେବେଳେ ହୁଏ ହାଲତ ଖରାପ ହେଇଯାଏ ।
ହୁଁ ।
ହୁଁ ।
ଆଛା ଠି
ହଉ ତାହେଲେ ଆମେ ନେକ୍ସଟ କଲ୍ ରେ କଥା ହେଵା ଏଇ ବିଷୟରେ ହେଲା ।
ହଁ ହଁ ଠିକ ଅଛି ।